ହ୍ୟାଲୋ
ହଁ ହ୍ୟାଲୋ
କଣ କରୁଛୁ
ଏଇ କିଛି ନାାମ ଏବେଠ ଟିକେ କଡ଼ପଡ ହଉଥିଲି ଆଉ ତୁ।
ହଁ ମୁଁ ବି ଏଠି ଶୋଇଥିଲି ଆଉ ଆଉ ଭଲ ସବୁ
ହଁ ସ ଭଲ ତୋର
ହଁ ମୋର ବି ଭଲ ଆଉ।
ଓହୋ ଆଛା ପତି ଦିନ ପରେ ମଣ୍ଡେ ପଡିଲା।
ଆରେଇ ଯୋଉ ସାଙ୍ଗ ଖୁଦୁରୀ ପୁଣି ଆସନି କି ତ ମୁଁ ଭାବିଲି। ତୁ କେମିତି କଣ? କରୁଛୁ ତ ସେଠି ପଚାରିବା ପାଇଁ ଫୋନ କରିୁଥିଲୁ ଆଉ।
ଓହୋ ତୁ କ୍ଷୁଦ୍ର ଗଣି କରୁଛୁ କି?
ହଁ ମୁଁ ଭାବୁଛି ଏଥର କରିବି ବୋଲି ଆର ବର୍ଷ ତ କରିପାରିନଥିଲି ମୋ ମାମାଙ୍କର ଇ ଯୋଉ ଡେଥ ହେଇଯାଇଥିଲା। ଆଉ ସେଥିପାଇଁ ଏ ବର୍ଷ ହଉଛି କରିବି ଆଉ।
ଓହୋ ଆଚ୍ଛା ହଁ କରୁନୁ ହଁ କଲେ ତ ଭଲ ନା ଖୁଦୁକୁଣୀ ତ କରନ୍ତି ବି ଆଉ ଆମ ଆଡେ ଆମ ଆଡେ ଖୁଦ୍ରକୁଣୀ କେମିତି କୁ କହିଲୁ ଆମର ପାଞ୍ଚପାଳି କରରୁ
ହଁ
ହେଲା ପାଞ୍ଚ ପାାଳି ପାଞ୍ଚ ପାାଳି ଯଙ୍ଗ ରବିବାର ଆମର କଣ ଭୋଗ ଖାଲି ଆସେ ଉ ରବାର ଯୋଉ ସେବଉ ବୁନ୍ଦି ଆମେ ପ୍ୟାକେଟ ନେଇକି ଆସୁ ଆମର ଲାଷ୍ଟ ପାଳି ଟାାରେ ଛଣାଯାଏ ଲୋକଡାକ ଆମେ ଛାଣୁ କିନ୍ତୁ ଆଉ ଯୋଉ ରବିବାର ରିବାର ଯୋଉ ଆଉ ଚାରିଟା ପାଳି ଯୋଉ ରବାରିଆ ରବିବାରିଆ ଆମର ଯୋଉ ଓଷା ଭୋଗ ହୁଏ ଯାଇକି ସବୁ ବହି ପଢାପଢ଼ି କରନ୍ତି ପିଲା ଆମେ ଯାଇକି ବହି ବି ବୋଲୁ ତା ସହିତ ଆଉ ସବୁ ପିଲା ଯାଇକି ଭୋଗ ଫୋଗ କାଟା କ ଭୋଗ ମାନେ ସେଇଟ ଯୋଉ ସବୁ ଭୋଗ ସବୁ ନେଇକି ଆସନ୍ତି ସବୁ ସେଠି ଭୋଗ ଫୋଗ କାଟାକୁଟି କରିକି ଭୋଗ ଭୋଗ ତିଆରି କରୁ ତାପରେ ଆମର ବାହାରେ ଠାକୁରଙ୍କୁ ଗୋଟେ ମାନେ ଲିପି ଦେଇଥିବୁ ଗୋଟେ ଗୋଲ କରିକି ସେଇ ଯୋଉ ଯଠି ଆମେ ପୂଜା କରୁ ତା ସେଇ ଘରର ବାହାରେ ଗୋଟେ ଲିପି ଥାଉ ସେଇଠି ସବୁ ଉ ନେଇକି ବନ୍ଦେଇକି ଉ ସେଇଠି ଭୋଗ ଫୋଗ ବି ଦିଆଯାଏ ଆଉ ଆଳତି ଫାଳତି ସମସ୍ତଙ୍କୁ ଦିଆଯାଏ ଆଳତି ପାଉ ତାପରେ ଭୋଗ ଫୋଗ ସରିଲେ ତାପରେ ସମସ୍ତଙ୍କୁ ଆମର ସେଠି ମଣ୍ଡପ ପାଖରେ ହୁଏ ତ ତା ମଣ୍ଡପରେ ସବୁ ଲୋକ ଫୋକ ବସ ନ୍ତି ତାଙ୍କୁ ବି ସମସ୍ତଙ୍କୁ ନେଇ ଭୋଗ ଭୋଗ ଦଉ ଦେଇ ସାରିଲା ପରେ ତାପରେ ଆମେ ସମସ୍ତେ ଟିକେ ଟିକେ ଭୋଗ ପାଉ ତାପରେ ଭୋଗ ଟିକେ ନେଇକି ଆସୁ ଘରକୁ ପୁଣି ଘରେ ସମସ୍ତଙ୍କୁ ଦଉ ତାପରେ ଲାଷ୍ଟ ପା ଯୋଉ ଥାଏ ଆମର ଠାକୁର ସବୁ ତିଆରି ହୁଏ ଆମର ସବର୍ସ୍ତ ଠାକୁର ତିଆରି ହଉଛି ଗୋଟେ ଦି ବର୍ଷ ଏମିତି କିଣିକି ନେଇ ଆସିଥିଲୁ ନହେଲେ ସବୁ ବର୍ଷ ଆମ ଠାକୁର ତିଆରି ହଉଛି ପାଞ୍ଚ ପାାଳି ପୂର୍ବରୁ ଆମ ଠାକୁର ତିଆରି ହବ ତାପରେ ଉ ଆମର ସବୁ ଡେକୋରେସନ କେମିତି କଣ ହବ ସବୁ ଠାକୁର କେମିତି ହବ ତ ଡେକୋରେସ ତାକୁ ନେଇକି ଆମେ ସବୁ ପିଲା ବସି ଡେକୋରେସନ ବାଛୁ। ଡେକୋରେସନ ସବୁ କେମିତି ହବ ସେଇ ଅନୁସାରେ ଫୁଲ ଫୁଲ ଯାହା ସବୁ ଦରକାର ସବୁ ଯାଇକି କିଣିକି ନେଇକି ଆସୁ। ତାପରେ ଟେଣ୍ଟ ଫ୍ରେଣ୍ଡ ବାଲା ତାକୁ କହୁ ସିଏ ଆଣି ସବୁ ଟେଣ୍ଟ ଫ୍ରେଣ୍ଡ ମାରି ଦେଇଯାଏ। ମାନେ ଲାଷ୍ଟ ପାଳି ପୂର୍ବରୁ ତିନି ଚାରି ଦିନ ପୂର୍ବରୁ ଆମେ ତାକୁ କହୁ ଆମକୁ ମାଇକ୍ ଫାଇକ୍ ଦେଇଦବ ତ ସି ଆମକୁ ମାଇକ୍ ଫାଇକ୍ ଦେଇଦିଏ। ଆମେ କଣ କରୁନା ଯାଇକି ମାଇ ଫାଇକ୍ ସବୁ ବଜା ବୁଜି କରିକି ସବୁ କାମ ଫାମ ସବୁ ଧୁଆ ଧଇ ପୋଛା ପୋଛି ଯାହା ସବୁ କରୁ ଠାକୁରଙ୍କ ବାସନ ଫାସନ ଯୋଉନାହିଁ ଠାକୁରଙ୍କ ବାସ ଆମର ଯାହା ସବୁ ଥାଏ ତାକୁ ନେଇକି ସବୁ ମଜା ମଜଜି କରିଦେଇକି ସବୁ ରଖିଦଉ। ଅ ପୂଜାପୂଜି ପାଇଁ ଆଉ ରହିଲା ଆ ଇଏ ଆମର କଣ ହୁଏନା ସବୁ ବୁନ୍ଦି ଆଉ ସେଓ ଛଣାଯାଏ ସବୁ ରୋଷେଇଆ ଗୁଡାକୁ ସେ ଛଣେ ଆଉ ଆଉ ରହିଲା ଭୋଗ ଫୋଗ ଯାହା ଠାକୁର ହଁ ଆମର ସବୁ ଯାହା ଭୋଗ ପୁଣି ବାଣ୍ଟିବା ପାଇଁ ଚୌପତା ଫୋପତା ସେରା ପୁଣି ଯାଇ ମାର୍କେଟ ରୁ ସବୁ ଆଣୁ ତାପରେ ଆଉ ଆମର କାଡ ଫାଡ ସବୁ ଗାଁ ସାରା ସମସ୍ତଙ୍କୁ ଦିଆଯାଏ। କାର୍ଡ ଫାଡ ଯାଇକି ଛପେଇକି ଆଣୁ ତାପରେ ସେଦିନ ଯୋଉ ଯେଉ ଦିନ ଆମର ଓଷା ସେଦିନ ସକାଳେ ମାନେ ସେଦିନ ଆମେ ପୁଣି ଫୁଲ ମେନ୍ଟା ଆମ ଖୁଦୁୀ ନ ସବୁ ଗୋଟେ ମଜା ଜିନିଷ ହଉଛି ଫୁଲ ଚୋରି କରିଆ ଆମେ ଯାଇ ସମସ୍ତେ କଣ କରୁନା ହଁ ସମସ୍ତେ କଣ କରୁନା ଗାଁ ସାରା ଯେତିକି ଆମେ ଝିଅ ସବୁ କରୁଥାଉ ସେ ସବୁ ଆସନ୍ତି ଉ ଆମେ ରାତିରେ ସେଠି ବସିକି ସବୁ ମେହେନ୍ଦୀ ଲଗେଇବୁ ବାରଟା ଗୋଟେ ପର୍ନ୍ତ ବସି ମେହେନ୍ଦୀ ଲଗେଇବୁ। ତାପରେ ସେଇଠୁ କଣ କରିବୁ ସମସ୍ତେ ଗୋଟେ ଗୋଟେ ଜରି ସମସ୍ତଙ୍କ କହିଦବୁ ଘରୁ ନେଇକି ଆସିବେ ସୁ ବଡ ବଡ ଟର୍ଚ ନହେଲେ ସବୁ ଫୋନ ନେଇକି ଯ କଣ କରିବୁ ଯେତେବେଳେ ଗୋଟେ ଦିଟା ଦିଟା ବାଜିବ ତିନିଟା ତିନିଟାଳକୁ ଆମେ ଯାଉ ତିନିଟାଳକୁ ଯିବୁ ସମସ୍ତେ ଆମ ଆମେ ଯେତିକି ଝିଅ ମାନେ ଯାଇିଥିବୁ ତାଙ୍କ ବାରିରେ ସବୁ ଛାଡିକି ତାଙ୍କ ବାରିରେ ତାନେ ଆମ ବାରରେ ସବୁ ଆମେ ତୋଳିକି ରଖିବୁ ନା ଫୁଲ ନେଇକି ସକାଳୁ ଯିବୁ ତ ଆମ ଘରେ ଛାଡିକି ସବୁ ଯାଉ ଫୁଲ ତୋଳିବାକୁ ସେ ପୁରା ଗାଁ ଲାଷ୍ଟ ଆଡେ ସବୁ ଯାଉ ସୁ ତାଙ୍କ ବାରରୁ ସବୁ ଫୁଲ ଧୀରେ ଧୀରେ ଗେଟ୍ ଫେଟ୍ ଖୋଲିକି ସବୁ ଗଟେ ଗୋଟେ ଗୋଟେ ଛୁଆ ସ ସାଙ୍ଗ ହେଇକି ଜାଇକି ସବୁ ଫୁଲ ତଳେ ଧ ଚୋରି କରି ନେଇକି ଆସୁ।
ହ।
ହଉ ନେଇକି ଆସ କି ଫୁଣି ଥୋଇ ଦେଇକି ହଁ ପୁଣି ନେଇକି ଆସିବୁ ନେଇକି ଆସିକି ସବୁ ଫୁଲ ରଖିବୁ। ଫୁଲ ରଖି ସାରିଲା ପରେ ତାପରେ ପୁଣି ମାଇକି ବଜେଇକି ଛୁଆ ଡ୍ୟାନ୍ସ କରିବେ ସକାଳୁ ସକାଳୁ ଆସିଲା ବେଳୁ ପଖାଳ ଭୋର ଭୋର ହେଇଯାଇଥିବ ନା। ପାଞ୍ଚଟା ସାଢେ ପାଞ୍ଚଟା ହେଇଯାଇଥିବ। ଆସିକି ଫୁଲ ଫୁଲ ଥୋଇ ଦେଇେଇକି ନାଚିବେ ନାଚିବେ ତାପରେ ପୁଣି ନିଦେ ଲାଗିବ ସବୁବେଳେ ବି ଶୋଇବେ ଟିକେ ସମୟ ଟିକେ ସମୟ ଶୋଇଥିବେ ତ ପୁଣି ସାଙ୍ଗେ ସାଙ୍ଗେ ଆସିବେ ପୁଣି ସାଙ୍ଗେ ସାଙ୍ଗେ ଆସିକି ଉ କଣ କରିବୁ ନା ଆ ହଉ ସାଙ୍ଗେ ସାଙ୍ଗେ ଆସିକି ତାପରେ ଯିବୁ ଆମର ବାଲୁକା ପୂଜା କରାଯାଏ। ଯିବୁ ବାଲୁକା ପୂଜା କରିବା ପାଇଁ ବାଲୁକା ପୂଜା କରିଦେଇକି ଆସିକି ପୁଣି ଦିନ ପୂଜା ସାରିଦବୁ ଦିନ ପୂଜା ସାରିଲା ବେଳ ମୁଁ ଲେଟ୍ ହେଇଯାଏ ଯାହାେଲେ ଦିଟା ବାଜା ଦିଟା ସାଢ଼େ ଦିଟା କି ତିନିଟା ପାଖାପାଖି ହେଇଯାଏ। ଆ ସରିଲା ପରେ ପୁଣି ଘରକୁ ଆସିକି ସେନା ତ କିଛି ଖାଉନା ନା ତ ତାପରେ ଭୋଗ ଫୋଗ ପାଇକି ତାପରେ ରହିଥିବୁ ତାପରେ ପୁଣି ରାତିକୁ ପୁଣି ସେମିତି ଯିବୁ ଆମେ ତ ସବୁ ମିଶିକି ସବୁ ଶାଢୀ ଫାଢୀ ପିନ୍ଧୁ ଶାଢୀ ଫାଢ ଯେମିତି କିି ଉ କୀର୍ତ୍ତନ କୀର୍ତ୍ତନ ବି ହୁଏ। ଆ ସବୁ ହୁଏ ଆମେ ଯାଉ ଯାଇକି ପୂଜାପୂଜି କରିକି ଆ ସବୁ ଇଏ କରିକି ଆସୁ। ଆଉ ତମ ଆଡେ କେମିତି କଣ ହୁଏ?
ଆମ ଆଡେ ବି ତ ଆମ ଆଡେ ବି ତ ଏମିତି କରାଯାଏ। ଯୋଉ ମାସ ସାରା ତ ଆଇଁଷ ଖାଇନଥିବୁ ଆଉ ପ୍ରତ୍ୟେକ ରବିବାର ଦିନ ଛୋଟ ମୂର୍ତ୍ତି ଟା ଆମେ ସବୁ ନେଇ ଆସିଥାଉ ଆଉ ଘରେ ରଖିଦିନେ ଆମେ ଆମେ ପୂଜା କରିଥାଉ ପୂଜା କରିଥାଉ ପ୍ରତ୍ୟେକ ପାଳି ପୂଜା କରିଥାଉ ଏମିତି ଫୁଲ ଦେଇକି ସେ ଉପତି ଭୋଗ ଦେଇଥାନ୍ତୁ। ଆଉ ଘର ପାଖରେ ବି ଯିଏ ବି ଥାନ୍ତି ତାଙ୍କୁ ଦଉ ତାପରେ ନିଜେ ବି ଖାଉ ତାପରେ ଏମିତି ମାନେ ପ୍ରତ୍ୟେକ ପାଳି ଟା ହୁଏ ତାପରେ ମାନେ ମାସ ର ଲାଷ୍ଟ ଯୋଉ ଠାକୁର ଯୋଉଦିନ ଠାକୁର ଏବଂ ପୂଜା କରାଯାଏ। ସେଦିନ ସବୁ ଆମେ ସବୁ ଛୁଆ ଯେତକ ଛୁଆ ସବୁ ଚାନ୍ଦା ଆଦୟ କରିକି ନା ପଇସା ଆଣିକି ଆମେ ମୂର ତି କିଣି ଦଉ ଆମେ ତିଆରି କରୁନା ସେ ଟିକେ ମାନେ ମଝି ସାଇଜର ମୂର୍ତ୍ତି ଆଣୁଭାରି ଆଉ ଟେଣ୍ଟ ଫେଣ୍ଟ ବି ଆ ଆମେ ଯେହେତୁ ଅଳ୍ପ ଅଳ୍ପ ପିଲା ତ ଟେଣ୍ଟ ଆମେ ମାରିକି ଏମିତି ବାସ୍ ଘରେ କରୁ ଆଉ। ସେ ଯୋଉ ଡେକୋରେସନଟା କରୁ ଏଇ ଯୋଉ ଲୁଗାର ଶାଢୀ ଫାଡିରେ ସେଇଥିରେ ସବୁ ଅଧିକ କରୁ ଆଉ ଏମିତି କରୁ ତାପରେ। ଘର ଦ୍ଵାରା ସବୁ ସଜାସଜି କରୁ, ସଫାସତୁରା କରୁ ତାପରେ ସେ ଯୋଉ ବାଳୁଙ୍ଗି ବାଳ୍ ବାଲୁଙ୍ଗା ପୂଜା କରିବା ପାଇଁ ଯା ନଈକୁ ଯାଇଥାଉ ଆମେ ଗାଧେଇବା ପାଇଁ ଆଉ ପ୍ରତ୍ୟେକ ରବିବାର ବି ଆମେ ଗାଧ୍ ଧେଇବା ପାଇଁ ନଈକୁ ଯାଇଥାଉ ସେଠୀ ଠାକୁରଙ୍କୁ। ପୂଜା କରୁ ଗାଧାଉ ଆଉ ପୁଣି ହଳଦୀ ନା କଣ ଲଗାନ୍ତି ପାଇଁ କୁହନ୍ତି ଯେ ସେ ହଳଦୀ ବି ଲଗେଇଥାଉ। ତାପରେ ରବିବାର ଦିନ ରାତ୍ ଲାଷ୍ଟ ପାାଳି ଦିନ ମେହେନ୍ଦୀ, ଶାଢୀ, ସୁଡା ସବୁ ପିନ୍ଧି ଆଉ ଲାଷ୍ଟ ପାାଳି ମାନେ ସମସ୍ତଙ୍କର ତ ଖୁସି ତାପରେ ପୁଣି ଦିନ ମାନ ସମସ୍ତେ ଉପାସ ଥିବେ ଯଦି କିଏ ଉପାସ ରହିବ ରହିବ ମନେକ ସୁଜି ଫୁଜି ଖାଇକି ପାଣି ପିଇକି ରହେ ଆଉ ତ ସନ୍ଧ୍ୟାବେଳୁ ସନ୍ଧ୍ୟା ବେଳକୁ ସେମିତି ମାଇକି ଫାଇକି ବାଜିକି ଆଉ ଲୋକ ସବୁ ଆସିଥିବେ ଯିଏ ସବୁ ଯିଏ ଯାହା ଭୋଗ ଭାଗ ଦେଇଥିବ ସବୁ ଏମିତି ମାନେ ପ୍ରସାଦ ହେଇକି ନା ଆଉ ଯୋଉ ପୂଜା କରିଥାଉ ଆଉ।
ହୁଁ ଆଚ୍ଛା! ଯା ହଉ ତମର ତ କେତେ ଭଲସେ୍ କରୁଛ ଇଏ ଆଉ ସବୁ ଅଧିକ ପିଲା ହେଲେ ବସବୁସା ହେଲେ ସବୁ ତଳ ଭଲସ ଡେକୋରେସନ କରିକି ସମସ୍ତେ କଲ ତାପରେ ଭଲ ଲାଗେ ଆଉ ନାଇଁ ତାପରେ ସମସ୍ତେ ଗୋଟେ ଜାଗାରେ ଏକାଠି ହେଇକି ଆ ମିଶିକି କଲେ ଆହୁରି ଟିକେ ଭଲ ଲାଗେ ଆଉ।
ହଁ ପୁଣି ଗାଁ ରେ ସମସ୍ତେ ସମସ୍ତେ ତ ଯାହାହେଲେ କରିଥିବେ ପାଞ୍ଚ ଛଅଟା ମେଢ ତ ସବୁ ମାନେ ପୂଜା ସାରିକିନା ନହେଲେ ପୂଜା ଚାଲିଥାଏ ଆମେ ସବୁ ଦେଖିବା ପାଇଁ ସେପଟକୁ ଯାଉ କି ସମସ୍ତେ କେମତି କଣ କରିଛନ୍ତି ସମସ୍ତେ ବହୁତ ଭଲ ଭାବରେ ସଜେଇଥାନ୍ତି ସୁନ୍ଦର ଭାବରେ କରିଥାନ୍ତି ସବୁ ଆମ ଗାଁରେ ତ ପାଞ୍ଚ ଛଅଟା ମେଢ ହୁଏ ବୋଧେ
ହଁ ଆମ ଗାଁରେ ବି ସେମିତି ଚାରି ପାଞ୍ଚଟା ହୁଏ ଆଉ। ହଁ ଚାରି ପାଞ୍ଚଟା କି ଛଅଟା ଭଳି ବି ଆମ ଗାଁ ରେ ବି ହୁଏ। କାହିଁକିନା ଆମର ଦିଟା ସାହି ନା ଅଁ ତ ସେଥିପାଇଁ ହଁ ସେଥିପାଇଁ ଆମର ସେଠି ଆମ ପୁରୁଣା ସାହିରେ ସେମିତି ହୁଏ ଦିଟା ଭଳିଆ ହୁଏ ଆମ ନୂଆ ସାହି ରେ ସେମିତି ତିନିଟା ନା ଚାରିଟା ଭଳିଆ ହୁଏ। ତ ଏମିତି ଆଉ। ସବୁ ମିଶିକି କରୁ ଆଉ। ହେ ସେଇଟା ମେ ବହୁତ ଭଲ ଲାଗେ ହଁ ହଁ ଆମେ ବି ସେମିତି ଆମର ବି ପୂଜା ପୁଜି ଚାଲି ଥିବ ସରି ସରି ଆସିଲା ବେଳକୁ ଆମେ ସବୁ ସରି ଦେଇକି ଯାଉ ଦେଖିବା ପାଇଁ ଯେତେବେଳେ ନା ସବୁବେଳେ ତ ଯାଉନା କିନ୍ତୁ ଏଇଆ ଟାଇମ୍ ହେଲେ ଯାଉ ସମସ୍ତେ ମିଶିକି। ଦେଖିକି ଆସୁ ଠାକୁରଙ୍କ ମାଆଙ୍କୁ ଟିକେ ସମସ୍ତ ଠାକୁର ମାନେ ତ ସମସ୍ତ ସବୁ ଏକା ଆଉ ଏଇଆ ମାଆଙ୍କୁ ଟିକେ ସବୁ ଦେଖିଲେ ଭଲ ଲାଗେ ଆଉ ତ ଦେଖିକି ଜୁହାର ହେଇକି ଉଁ ତାପରେ ଆସୁ ଆଉ ସେମାନେ ବି ଆସନ୍ତି ଆମ ପାଖକୁ ଦେଖିବା ପାଇଁ। ଆମ ଠାକୁର ଆଉ ଠାକୁର ତ ଗୋଟେ ହିଁ ଏକା ହିଁ ତ ଖାଲି ନାଁକୁ ଆମେ କରୁଛୁ ବୋଲି ସବୁ ମିଶିକି ଗୋଟେ ଗୋଟେ ଅଲଗା ଜାଗା ନା ନହେଲେ ଠାକୁର ହିଁ ସବୁଠି ଏକା ଥା ନ୍ତୀ ଆଉ ଭଲ ଲାଗେ। କିନ୍ତୁ ବହୁତ ମାନେ ଅ ଗାଁ ଟାଙ୍କର ଝିଅ ସେତେବେଳେ ଉ ଏକାଠି ହୁଅନ୍ତି ସବୁ।
ହଁ ଏକାଠି ହେଇକି ପୂଜା କରନ୍ତି। ମୁୁ ନଈକି ଗାଧେଇବା ପାଇଁ ଯାଆନ୍ତି।
ହଁ ଆମେ ଗାଧୋଇବା ପାଇଁ ଦି ବର୍ଷ ହେଲା ଯାଇଥିଲୁ ତାପରେ ଆଉ ତାପରେ କେତେ ପିଲା ଗଲେନି ତ ସେଇଥିପାଇଁ ଆମେ ଆଉ ଯାଇନୁ ଏଇ ଗତ ଦି ବର୍ଷ ହେବା ଆଉ ଯାଇନୁ। ତା ପୂର୍ବ ବର୍ଷ ଯାଇଥିଲୁ।
ଓ ତା ଛଡା ସମସ୍ତେ ଏବେ ମ୍ୟାରେଜ କରିଦଉଛନ୍ତି ନା ଘରେ ବି କିଏ ରହୁନାହାନ୍ତି।
ହୁଁ ହୁଁ ହୁଁ। ହ ମ୍ପା ସେଇଆ ଆଉ।
ହ ଆଛା ହଉ ତାହଲେ ତମର ଏମିତି ତାହେଲେ ବହୁତ ଭଲରେ ପାଳନ କରାଯାଏ ନା।
ହୁଁ ହୁଁ ହୁଁ।
ହଁ ହଉ ଏବ ବର୍ଷ ବି ସେମିତି ଖୁସିରେ କର ବହୁତ ଭଲରେ କର ଅସୁବିଧା କିଛି ନ ହଉ। ଆଚ୍ଛା ହଉ ସାଙ୍ଗ ତୁ କଣ କରୁ ଛୁ କର ଏବେ ମୁଁ ରଖୁଛି‌ ଆଃ।
ହଁ ହଁ ହଁ ହଉ।